ହଁ।
ହ୍ୟାଲୋ।
ହଁ କୁହନ୍ତୁ?
ଆଉ ଆପଣଙ୍କ ଆଡେ କି କି ସବୁ ଏନା ଫସଲ ଲଗା ହେଇଛି ଖାଲି ପନିପରିବା ହିସାବରେ କଥା ହବା।
କଣ କହିଲେ? ।
କାଲି ନା ଟପିକ୍ କରିବା ପନିପରିବା ବିଷୟରେ।
ହଁ ହଁ। ପନିପରିବା ବିଷ ଆପଣଙ୍କ ଆମର ତ ଲଗେଇଛି ଏମତି ବାଇଗଣ। କଦଳୀ, ଲଙ୍କା। ସାରୁ, ଭେଣ୍ଡି ଏମିତି ସବୁ ଲଗା ହେଇଛି ଆଉ ବାଇରେ ଆଉ।
ଅ ଆଉ
ହୁଁ। ଏତିକି କାକୁଡି, କଲରା ଏମିତି ଆଉ।
ହୁଁ ହୁଁ।
ହୁଁ। ହୁଁ। ଆଉ ଆପଣଙ୍କ ଆଡେ?
ଆମ ଆଡେ ସବୁ ଲଗା ଅଛି ଶାଗ, କାକୁଡି। ଭେଣ୍ଡି, ବାଇଗଣ, ବିନ। ଟମାଟୋ।
ହୁଁ ହୁଁ ହୁଁ।
ଆଉ ଫ୍ରୁଟସ ଗଛ କଣ ଲଗାଛି?
ଓୋଡଷ ଖାଲି ଲଗାଇଛି ଆମ୍ବୁତ ଭଣ୍ଡା। ଆଉ ବାଇଗଣ ଏଇ ଯୋଉ ଏରା କଣ ତ? ଆମ୍ବ, ପଣସ ଏମିତି ସବୁ ଲାଗିଛି ଆଉ।
ଲିଚୁ।
ହୁଁ ଲିଚ ହଁ।
ଆପଣ କୋଉଟା ଅଧିକ ଖାଇବା ପାଇଁ ଭଲ ଲାଗେ।
ମତେ ଅଧିକ ଭଲ ଲାଗେ ବିଛି।
ହୁଁ ହୁଁ
ଆପଣଙ୍କୁ?
ମତେ ବି ହେଇ ଲିଚୁ।
ହୁଁ ଆଉ କଣ
ଆଉ ଧାନ ଫାନ ସବୁ ରୁଆ ଗଲାଣି।
ହଁ ଧାନ ରୁ ବା ହେଲାଣି।
ଆପଣ ଟ୍ରାଭେଲିଂ କରେ। ଆଜ୍ଞା।
ଆପଣ ଆଡେ ଧାନ
ହଁ ରୁଆଗଲାଣି। ଆପଣଙ୍କୁ ଟ୍ରାଭେଲିଂ କରିବା ପାଇଁ ସବୁ ଓଡ଼ିଶା ବାହାରେ କୋଉ କୋଉ ଜାଗା ଭଲ ଲାଗେ।
ହୁ ମତେ ଏ ଦିଲ୍ଲୀ ଆଉ
ଦିଲ୍ଲୀ ମାନେ କୋଉ କୋଉ ଜାଗା ଯାଇଛନ୍ତି ସବୁ।
ନା ଯା ମାନେ ଏମିତି ଦିଲ୍ଲୀ ଯାଇଥିଲି ଖାଲି - - ଦିଲ୍ଲୀ ମନ୍ଦିର କୋଉ ମନ୍ଦିର ମନେ ପଡୁନି ସେଇଟା ଯାଇଥିଲି। ଆଉ କୁଆଡ଼େ ଯାଇନି। ଆଉ କୁଆଡେ ଯାଇନି। ଆପଣ କୁଆଡେ ଜାଇଚନ୍ତି? ହୁଁ
ଏବେ ମୋର କ୍ୟାମ୍ପସ ଆଇଚି ଗୋଟେ ମୋନା କୁ।
ସେଠି ଯିବେ ନା କଣ?
ଦେଖିବା ଇଣ୍ଟରଭ୍ୟୁ ଠିକ ହେଲା ଯଦି କାଲି ଯିବି।
ହୁଁ ଇଣ୍ଟରଭ୍ୟୁ କେବେ ଅଛିି କି?
ଅଛି ମୋରି ଆଉ ଦଶ ପନ୍ଦର ଦିନ ହେଲା ବୋଧେ ଇଣ୍ଟରର୍ଭିୟୁ ଅଛି ପ୍ରାକ୍ଟିକାଲ ଏକ୍ସାମ ଟା ସଇଲେ ପୁଣି ଇଣ୍ଟରର୍ଭିୟୁ।
ଓ ହୋ ଇଣ୍ଟରର୍ଭିୟୁ ସାରିଲେ ସେ ଯୁଆଡେ ପଠେଇବେ।
ହଁ ଯାହା ଯୋଉଠି ମୋ ସାଙ୍ଗ ମାନଙ୍କର ପଡୁଚି।
ହେଠୀ ଗଲେ ସେଠି ସାଲାରୀ ଫାଲାରୀ ଦେବେ ଆଉ।
ହଁ ତାଙ୍କ କାମ କରାଇବେ ତାପରେ ସାଲେରୀ।
ଓ ହୋ ତାପରେ କ୍ୟାମ୍ପସ ସଇଲେ ଆସିକି କୋଜ ଦେବାକୁ କହିବି ଆଉ।
ହୁଁ ଏଟା ହିଁ ତ କ୍ୟାମ୍ପସ ଟା ନା। ଯୁଆଡେ ଯୁଆଡେ ପଡୁଚି ଚେନ୍ନାଇ ମୋ ସାଙ୍ଗ ମାନଙ୍କର ପଡିିଚି।
ହଁ ଆଉ
ଆଉ କଣ?
ଆପଣ ପ୍ଲସ୍ ଟୁ ପର୍ଯ୍ୟନ୍ତ କ ପରେ ନା ପ୍ଲସ୍ ଥ୍ରୀ ପରେ ଖୋଲା ହେଇଚି।
ନାଇଁ ନାଇଁ ଟେନଥ ପରେ।
ଓ ଟେନଥ ପରେ। ଓ ହ ଏବେ କୋଉଠି ଆଇ ଟି ଆଇ କରିଚନ୍ତି।
ମୁଁ ସୁକିନ୍ଦା ଯାଜପୁର।
ଓ ଏଇଟା ସୁକିନ୍ଦା ରେ ଆଇ ଟି ଆଇ। ଢେଙ୍କାନାଳ ପାଖରେ ଆଉ। ଏ ଭୁବନ ପାଖରେ। ହୁଁ ହୁଁ ହୁଁ ହୁଁ ଏବେ ସେଇଠି ଅଛନ୍ତି ତାହେଲେ ସୁକିନ୍ଦା ରେ ନାଇଁ କି?
ହୁଁ ଆପଣ ଏ ପାଠ ସଇଲେ କଣ କରିବେ ବୋଲି ଆପଣ ଭାବିଛନ୍ତି?
କଣ ମୋର ଭାରି ଡିଫେନ୍ସ ଲାଇନ ରେ ଯିବାକୁ ଭାରି ଇଚ୍ଛା।
ଏନ୍ତା, ଆଉ କିଛି ତାଠୁ ମାନେ ଯେମିତି
ଏ ମୁଁ ପି ପିଜି କରି ନେଟ୍ ଫେଟ୍ ବି କ୍ଲିୟର କରୁଛି, ଦେଖିଆ ବିଇଡି ଏ ବର୍ଷ ପକେଇବା। ଏହା ଭାବିଛି ଆଉ। ହ୍ୟାଲୋ।
ଆଉ
ଆଉ କଣ କୁହନ୍ ଆପଣ ପୁଣି କଣ ଖାଇବେ ଏଗାରଟା ବାରଟା ବେଳକୁ?
ଏଗାରଟା ଆଜି ଭାତ, ପନିର, ଡାଲି
ହୁଁ।
ସବୁ କଥା ଅଛି, ହେଠି ଭଲ ଦଉଛନ୍ତି ଖାଇବା?
ହଁ, ଯୋଉମାନେ ଆଇଁଷ ଖାଉଛନ୍ତି।
ଆଇଁଷ ଯିଏ ଖାଉଛନ୍ତି ତାଙ୍କୁ ଆଇଁଷ ଆଉ। ଓହୋ।
ଓହୋ, ସେଠି ଭଲ ଖାଇବା ଦଉଛନ୍ତି?
ହଁ, ହଷ୍ଟେଲ ମାନେ ତ ଭଲ ପୁରା ଭଲନୁହୁ କିନ୍ତୁ ଯେତିକି ଦଉଛନ୍ତି ହେଟା ଠିକ
ହୁଁ ହୁଁ। ଏଠି ବହୁତ, ନା ଏଠି ଭଲ ବହୁତୁ ପିଲା ଥିବେ ତ?
ପିଲା କିନ୍ତୁ ଏଇ କଲେଜରେ ପୁରା ପାଠ ହେବି ଜୋରେ। ତମକୁ ଟାଇଟ୍ ପୁରା, ମାନେ ମୋବାଇଲ ଆଲାଉ କରୁଛନ୍ତି ସବୁ ହଷ୍ଟେଲ ଭିତରକୁ ମୋବାଇଲ ଅଛି ସବୁ କିନ୍ତୁ ପାଠ ଭଲ କିନ୍ତୁ ଏଇଠି।
ହୁଁ ହୁଁ। କାଠ ଭଲ
ହୁଁ।
ହୁଁ ହୁଁ। ଆପଣ ଏଠି ରହୁଛନ୍ତି ତାହେଲେ ନାଇଁ କି?
ହଁ ମୋର ଏ ଆଉ ରହିଲା କେତେ ପଚିଶ ଦିନ ଭଳିଆ ରହିଲା।
ଜମା
ହଁ।
ତାପରେ ପଳେଇବେ ଘରୁକୁ?
ହଁ ମୋ ସରିବ, ତାର ଡିପ୍ଲୋମା।
ହୁଁ ହୁଁ। ତାପରେ କୁଆଡେ ବାହାରେ ଫହାରେ ଯାଇକି ଯବ୍ ଫବ୍ ବାଙ୍ଗଲୋର ଫାଙ୍ଗଲୋର ଆଡେ ଯିବି ନା ନାଇଁ?
ନା ନା ବାଙ୍ଗାଲୋର ନାହିଁ ମୋର ଫୁଣି ଭାବିଛି ହେଇ ମୋ ଆମ ଘର ଲୋକ ଅଛନ୍ତି ପ୍ରାୟ ଆମରି ସାଉଥ ଆଫ୍ରିକା ନା ସାଉଦ ଆରବ ରେ।
ହୁଁ।
ମୋ ନନା ମୋ ଭାଇ ନାଁରେ ସବ ଅଛନ୍ତି, ମୁଁ
ସେଇଆଡେ ରହିବି ଆଉ।
ହଁ।
ଉୁଁ ହୁଁ ଭାଇ ଭଉଣୀ କେତେଜଣ?
ଆମରରି ଦି ବ ସମନ୍ତିଅ ଙ୍କ ଠୁ ସାନ ମୁଁ ଆଉ ଦି ଭଉଣୀ।
ଊୁଅ ସେ ବାହା ହେଇଛନ୍ତି?
ହଁ।
ହୁଁ ହୁଁ। ଦି ଭଉଣୀ ଯାକ ବାହା ହେଇଛନ୍ତି?
ହଁ।
ହୁଁ ହୁଁ। ହଁ ହଁ ଆଉ କହୁନ। ସାଉଥ ଆଫ୍ରିକା ଟା କେତେ ବାଟା ଏଠୁ ବହୁତ ବାଟ, କେତେ ଲାଗୁଛି ଏଠି? ଏଠି କେତେ ଦିନ ଲାଗୁଛି?
ମାନେ ଦି ଦିନ ନହେଲେ ତିନି ଦିନ ଲାଗିବ। ଦି ଦିନି ଖଣ୍ଡେ ଲାଗି
ଆପଣ ଯାଇଛନ୍ତି ବା ନାଁ ଯାଇନାହାଁନ୍ତି।
ନାଇଁ ମୁଁ ସାଉଦୁଆ ଆରବ ଯାଇଛି। ସାଉଥ ଆଫ୍ରିକା ଯାଇନି, ସାଉଥ ଆଫ୍ରିକା କେତ କଣ ଲାଗିବ ମୁଁ ଜାଣିନି।
କହିବୁ ତ ଦି ଦିନ ନହେଲେ ତିନି ଦିନ ଭଳିଆ ଲାଗି ଯାଉଛି।
ଉଁ ହୁଁ।
କଅନା ଏଇ ଯେମିତି ବର୍ଷା ପଡୁଛି ମାନେ ଫ୍ଲାଇଟ ଚାଲିବନି।
ଉଁ ହୁଁ। ସିଆଡେ ଗାଡି ଚାଲିବନି।
ନାଇଁ ମାନେ ଫ୍ଲାଇଟ ବର୍ଷା ହେଲେ ବ୍ୟାନ୍ ଚାଲିିବନି।
ଓହୋ। ଫ୍ଲାଇଟ ଇଏ ନା ଫ୍ଲାଇଟ ରେ ଗଲେ କେତେଦିନ ଲାଗୁଛି?
ଫ୍ଲାଇଟରେ ଦି ଦିନି।
କଣ ଫ୍ଲାଇଟରେ ଦି ଦିନି ଲାଗୁଛି।
ଆଉ।
ଆଉ ଟ୍ରେନ୍ ରେ।
ଟ୍ରେନ ହେଇଆଡ଼େ ଏତେ କୁଆଡ଼େ ଯାଇପାରିବ, ସାଉଥ୍ ଆଫ୍ରିକା ମାନେ ଓଡ଼ିଶା ବାହାରେ।
ହଁ ଅ। ଯିଏ ଆସିବାକୁ ଇଚ୍ଛା କରିବ ବି ସେ ସଡ଼ନ ଆସିପାରିବନି।
ନା ନା ଫ୍ଲାଇଟ ରେ ହିଁ ଆସିବ ତ ସିଏ ଆଗରୁ ଟିକେଟ କରିଥିବ ଭିଜା ଫିଜା ସବୁ।
ଭିଜା ଭିଜା କରିଥିଲେ ବି ମେ ବର୍ଷା ବର୍ଷା ଯଦି ହେଲା।
ହଁ ବର୍ଷା ବର୍ଷା ହେଲେ କ୍ୟାନ୍ସେଲ୍ ସେ କହିବେ ଆଗକୁ ଆଗ ଆଗରୁ ତମକୁ।
ହୁଁ।
ହୋଟେ ତମେ ଥବ ଦଶ ଦିନି ଆସିବା ପାଇଁ। ତମେ ମା ମାସେ ଆଗରୁ ସବୁ ବୁଝି ବୁଝା କିନି କରିି କୁରା କି ଥବ ରେଡି ଥିବ।
ଓହୋ ସେ ଠିକ୍ ସେଠି କଣ କରିବ।
ହୁଁ ଖାଇ। ସବୁ ତ ବଢିଆ ବଢିଆ ସବୁ ଅଛି ଯାହା ଯାହା ତମେ ଖୋଜିବ ଏଠି ସବୁ ପାଇବେ କିନ୍ତୁ ହାଇରେଟ୍। ସବୁ ତାଙ୍କରି ଇଣ୍ଡିଆରେ ତାଙ୍କ।
ତାଙ୍କର ହେଠି ଯୋଉଟା ପାଞ୍ଚ ଟଙ୍କା ଏଇଠି ଆମର ଏଇଟା-ଆ-ଆ ଅଶୀ ଟଙ୍କା ନା ନବେ ଏକାବନ ଟଙ୍କା ନା କେତେ ଟଙ୍କା।
କୋଉଠି ଏଇଠି-ଏଇଠି?
ହଁ ଇଣ୍ଡିଆରେ।
ହଁ ତାଙ୍କର ହେଇଠି ପୁରା ଶସ୍ତାରେ ପାଇବୁ ପୁରା।
ତାଙ୍କର ହେଠି ପାଞ୍ଚ ଟଙ୍କା ଆମର ମୋବାଇଲ ରିଚାର୍ଜଟା ଏଠି ତିନିଶହ ଟଙ୍କା, ତାଙ୍କର ପାଞ୍ଚ ହଜାର ଟଙ୍କା।
ତାଙ୍କର ହେଠି?
ଆମ ଇଣ୍ଡିଆକୁ ପଇସାଟା ଟ୍ରାନ୍ସଫର କଲେ ଆମ ଇଣ୍ଡିଆରେ ବଢି ଯାଉଛି।
ଅ-ହ। ନାଇଁ-ନାଇଁ ଆମର ଯଦି ଏଠି ମୋବାଇଲ ରି-ଇ-ରିଚାର୍ଜଟା ତିନିଶହ ଟଙ୍କା ତାଙ୍କର ସେଠି କେତେ ଟଙ୍କା?
ପାଞ୍ଚ ହଜାର ଟଙ୍କା।
ଏ ବୋପା ତାଙ୍କର ସବୁ ସେଠି ହାଇଚାର୍ଜେ। ସେଠି ତାହେଲେ ତମ ଆ-ଆ-ଆ ଯୋଉ ନନା ହେରିକା ପୁଣି କଣ କେମିତି କରୁଛନ୍ତି ଏତେ ଟଙ୍କାରେ?
ନନା ସେ ସେମିତି ପାଉଛନ୍ତି, ମୋ ନନା ଦେଢ ଲକ୍ଷ ଟଙ୍କା ପାଉଛନ୍ତି।
ଓହୋ ଏଇ କମ୍ପାନୀରେ ଅଛନ୍ତି?
ଇଞ୍ଜିନିୟର।
ଅ ହଁଅ-ଅ ଆଉ ସେ
ସିଏଟା, ତା ମାନେ ଲକ୍ଷେ ଟଙ୍କା ପାଉଛନ୍ତି ଯଦି ଇଣ୍ଡିଆକୁ ସେ ପଠଉଛନ୍ତି ପଚାଶ ହଜାର।
ହୁଁ ହୁଁ।
ପଚାଶ ହଜାର ଟଙ୍କା ପଠେଇଲେ ହେଇଟା ଘରକୁ ଆଉଚି ଲକ୍ଷେ ଟଙ୍କା।
ଓ ହୋ-ଓ-ଓ ଏମିତି ତାହେଲେ?
ହୁଁ।
ଆଉ ପଚାଶ ହଜାର ଏକ୍ସଟ୍ରା ଆସିଛି? ।
ଆଉ ଇଣ୍ଡିଆ ହେଠି ହେଠେଇ ସିନା ପାଞ୍ଚ ଟଙ୍କା ଏଇଠି ଆମର ଆଉ ଟିକେ ବଢୁଛି ରେ
ଓ ହ।
ଡଲର ନା ଏଠି ଏକାବନ ଟଙ୍କା ଇଣ୍ଡିଆରେ।
ହୁଁ- ହୁଁ।
ଡଲାର ଏବେ ବଢିଛି ନା।
ଉଁ -ହୁଁ, ହଉ ଆଉ ଆପଣ ଯାଆନ୍ତୁ କଣ କରିବେ ରଖୁଛି ଆଁ।
ହଁ।